ହଉ। କଣ କରୁଚୁ?
ବଇଚି ଆଉ ତୁ ବସିଚି।
ସ୍କୁଲ
ତୁ କଣ କରୁଚୁ?
ମୁଁ ଏଇଠି ବସି ଜି।
ଆଉ ଆଜି ଖିଆ ପିଇଆ କଣ ହେଇଛି?
ଖିଆ ପିଆ ଭାତ ଚିକେନ ଡାଲି।
ଆଜି କୋଉବାର କି ରବିବାର ନା ଚିକେନ କେତେ ପିସ୍ ଚିକେନ ଦଉଛି।
ବୁଝିଲ।
ହୁଁ କେଜାଇ ପିସ୍ ଚିକେନ ଦଉଛି। ଛନ୍ତି।
ଚାରି ପିସ୍।
ଛୋଟ ଛୋଟ ପିସ।
ନା ମିଡିିଲ ସାଇଜ ଆଉ। ସକାଳେ ଆଜି ହେଇଥିଲା ମୁଢିକୁ ଆଉ ମଟର ତରକାରୀ।
ମୁଢି ମଟର ତରକାରୀ ବଢିଆ ଆଉ। ଆଉ ଫାଦର୍ସ ଡେ ରେ କଣ ହେଲା ସବୁ ନା ହେଇନି।
ଫାଦରସ ଡେ ଫାଦର୍ ଥିଲେ ସିନା ହେଇଥାନ୍ତା ଫାଦର ତ ଯାଇ ଘରେ ମୁଁ ତ ଏଠି ଆଉ ମୁଁ ଆଉ କଣ କରିବି।
ଓହୋ।
ଆଉ ଆଜି କେ ଯଡେଇ ବା। ମୁଁ ଆଜି ଖାଇଥିଲି ସକାଳେ ଚା ବିସ୍କୁଟ ସେଓ। ତାପରେ ସେଇଠୁ ଘରୁ ତାପରେ ସେଇଠୁ ଖାଇଥିଲି ଯୋଉ କେତେବେଳ ବା? ଲଞ୍ଚ ରେ ଖାଇଥିଲି ଭାତ ଡାଲମା। କଲରା ଆଳୁ ଭଜା।
ଆଚ୍ଛା କଣ ଆଜି କୋଉ ସବୁ ଇଏ କଣ ଆଜି କହୁଥିଲୁ ଗୋଟେ କଣ ଏ ସବୁ କୋଉ ସବୁ ବଡ଼।
ଆଜି କଣ କେଜାଣି? ଏ ଆଜି। ଇଏଡେ ସିଏଡେ ଯେ କଣ ମୋର ମନେ ନାହିଁ। ବହୁତ ଦେ
ଓହୋ। ଆଉ ତ ଏ ସବୁ କଣ କରୁଛ?
ଘରେ ସବୁ ଶୋଇଚନ୍ତି ଆଉ।
ଅ ହଁ।
ତମର ସେ ସବୁ ସ୍ୟାଡେ କଣ କରୁଛନ୍ତି?
ସବୁ ଗପୁଚୁ ସାଙ୍ଗମାନେ।
ଓହୋ ଦେହ ଫେହ ସବୁ ଭଲ ଅଛି।
ହଁ ଦେପ ଭଲ ଅଛି।
ପାଣି ପାଗ ସେପଟେ ସବୁ କେମିତିଆ?
ଗରମ ପ୍ରବଳ ଏପଟେ ହଉଚି।
ଆଉ ବର୍ଷା ଫର୍ଷା ଉଠିଏ ନି କି?
ନା। ହାଲୋ।
ହୁଁ।
ଦେହ ସବୁ ଭଲ ଅଛି ନା ନାଇଁ ବା। ମୁଁ କହିଲି ଦେହ ଫହ ସବୁ ଭଲ ଅଛି ନାଇଁ ଶୁଭିଲା।
ଦେହ ଭଲ ଅଛି ହଁ ବିିଲାସୁ ବିଲା କ
ସେ କହୁଥିଲେ ଦେହ ଫୟ ଅର୍ ଆଉ କୁଆଡେ ସାଙ୍ଗ ଫାଗ ମାନେ ବୁଲିିବାକୁ କୁଆଡେ ଯାଉନ
ନାଇଁ ବୁଲିବାକୁ କୁଆଡେ ଯାଇ ହୁଏ ଜାମ୍ କାଲି ଅଛି ଜାମ୍ ସଇଲା ପରେ
ଓହୋ ମାନେ ସେଇଠି ସବୁ ଆଲୋ କରନ୍ତି ବାହାରକୁ ଯିବାକୁ ବୁଲିବା ପାଇଁ
ଆ ନା ଏମିତି ଆଲାୱା କରନ୍ତିନି ଆମେ ଏମିତି ଯିବୁ ଆଉ ମାନେ
ମୁଁ ସ୍କୁଟିରୁ ସ୍କୁଟିରୁ ଗଳି ଚୋଡ଼ି ଛି ନୂଆ ନୂଆ ଚଲେଇ ବା ଶିକହୁଥିଲି ଶିଖୁଥିଲି ସେଠଡେ ଖଦଡ ଜାଗା ଥିଲା କଣ ଆସିବି ଥରେ ଗଳି ପଇିଲ ହାତ ଉପରେ ଗଳି ପଡିଛି ସ୍କୁଟି ହାତ ପୁରା ଦରଜ ହାତ ଉଠେଇ ହଉନି
ହୁଁ ହଁ ହ ରେ କଣ ମାରିୁ ନା ନାଇଁ ମିଳି ଟ କିନିଲ
ହଁ ସେମିତି ମାରିଚି ଆଉ
ହ
ହୁ
ଆଉ ଦେଖିକି ସ୍କୁଟି ଚଲାସ ଶିଖିଲୁ ଭ ସେ
ହଁ ଚଲେଇବି ଆଉ ଯଦି ଧୀରେ ଧୀରେ ଚଲା ଶିଖୁଛି ବୋଲି ଜଣି ପଡଛି ଆଉ
ମ ଯାଉ
ନାଇଁ ଘର ଗାଡି ପୁରୁ ଏମିତି ମୁଁ ଯାଏ ଯାଏ ପାଖ ଯାକୁ ଆସେ କିନ୍ତୁ ସେଦିନ କଣ କେଜାଣି ଖରାପ ବି କଣ କରିପାରଛି ଗଳି ପଡିନି ହାତ ଉପରେ ସ୍କୁଟ ଅଳି ପାରି ଆଉ ଘରୁ ଫୋନ କରଛୁନ୍ତି ନା କନାନ୍ତି
ବରୁ ମନ କ ବୁ
କଣ କଣ ସବୁନ
ଘରେ ମାମା ମାନେ ଘରୁ ମାମା ଫୋନ୍ କରିୁଥିଲା ଆଉ କେହି କରିନାହାନ୍ତି।
ଓହୋ। ହଉ ଆଉ।
ସେଇଠି ସବୁ ମାନେ ହଷ୍ଟେଲ ବାହାରେ ସବୁ ଦୋକାନ ପାଖରେ ଅଛି ନା ନାଇଁ?
ନାଲୋ କିଛି ନାଇଁ ଏଠୀ।
ଆଉ ସବୁ ପୁରା ଫାଙ୍କା।
ପୁରା ଫାଙ୍କ ପୁରା ଫାଙ୍କା।
ଓହୋ। ଭଲ ଆଉ। ରେଷ୍ଟ୍ରିକସନ ପୁର ମାନେ ଫଲ ରେଷ୍ଟି କସନ ନା ଟିକେ କଣ ଫି ଫ ଅଛି ବା।
ନାଇଁ ନାଇଁ ଫ୍ରି ଫ୍ରା ଅଛି ନା।
ମାନେ କିଛି କିଛି ନ ମାନେ ନ କହି କିଛି ବାହାରକୁ ଯାଇପାରିବ।
କହିକି ଯିବ ନା କହିବ ସିଏ ଗୋଟେ ତମକୁ ଗ୍ରୋଷ୍ଟ ଦେବେ ତାପରେ ଯାଇକି ଯ ଏଠ ଗୋଟେ ନୂଆ ରେଷ୍ଟୁରଣ୍ଡ ଖୋଲିଛି।
ଓହୋ ମାନେ କଣ ଭେଜ ନା ନନ ଭେଜ ନା ସାଉଥ ନା ଚାଇନିଜ ନା କଣ ବା।
ସବୁ ସବୁ ସବୁ।
ଆ ମାନେ ଭଲ ପ୍ରାଇଜ ଜଣିଛି ନା ଅଧିକ କା।
ଅଧିକା ଗୋଟେ ବିରିୟାନୀ ସହେ କୋଡିଆ ସହେ ଷାଠିଏ।
ଓହୋ ଆମର ବି ତ ଏଇଠି ତ ସେଇୟା। ଏଠିବି ତ ସେ ଶହେ କୋଡ଼ିଏ ନା ଠିକଠାକ ଅଛି ହୁଁ
ଶହେ କୋଡ଼ିଏଠି ଶହ ଷାଠିଏ।
ଆଉ ସେ ଅଧିକା ଟିକେ ଦଉଥିବ ପିସ୍ ଫିସ୍ କି କଣ ଟିକେ ଅଧିକା କ୍ଵଣ୍ଟିରେ ଥିବ ବୋଧ।
ନା ମୁଁ ସେମିତି।
ବାହାର ଜାଗା ଟିକେ ହଳବ ଦେ ଆମେ ମୁଁ ଯୋଉ ହଷ୍ଟେଲରେ ରହୁଥିଲି। ସେଇଠି ଯାଉ। ମିନି ହାଫ ପ୍ଲେଟ। ଆମର ଏଇଠି ଚାଳିଶ ଟଙ୍କା ସେଇଠି ବାହାର ଯା ବାହାର ଯା ବୋଲି କଣ କଣ ମୁଁ ଜାଣିନି କିନ୍ତୁ ସେଇଠି ହା ପ୍ଲେଟାକୁ ଫୁଲ ପ୍ଲେଟରେ ଦିଅନ୍ତି। ଆଛା ହା ମାନେ ସେ ହିଁ ନବେ ଶହେ ଟଙ୍କା ଏମତି ଶହେ ନବେ ଶହେ ଦିଶହ ଏମତିଆ।
ମରୁଛ ତୁ କାଇଁକି।
ହୁଁ। ହ। କୁଆଡେ ଯାଉଛୁ ବୋଧେ।
କିଏ ମୁଁ।
ହଁ। ହଁ ବା ତୁ।
ନା ମୁଁ ମୁଁ ଅସି କି ଏଠି ଲେଖୁଛି କୁଆଡେ ଯିବି।
ହଁ ଅଛି ଆଉ ବହୁତ ଅଛି।
ଖରାବେଳେ ସେ ସଉନୁ କି ଲେଖୁଛି ବସିକି।
ଆ କେହି ସୋଉନ ଶୋଇବ କ
ଓ ହୋ।
ଆମର କି ଖରାବେଳେ ଶୁଅନ୍ତି ନି।
ନା ଆମ ଆମେ ମାନେ ମୁଁ ଶୁଏ। ଆମେ ମାନ ମୁଁ ଶୁଏ ଆଉ କିଏ ଶୁଅନ୍ତିନି। ହୁଁ। ରାତିରେ କଣ ଖାଇବେ ସନ୍ଧ୍ୟାବେଳେ କଣ ଖାଇବେ ଦିଅନ୍ତେ ନା ଦିଅନ୍ତିନି।
ରାତିରେ କିଛି ରାତିରେ ଖାଇ ଦିଅନ୍ତ। ସନ୍ଧ୍ୟାାରେ କିଛି ଖାଇ ଦିଅନ୍ତତା ମନ୍ଦର ବାହାରକୁ ଯାଇ କିଛି ଆଣିନ୍ତି।
ରାତିରେ ଦିଅନ୍ତି ସନ୍ଧ୍ୟାଳେ ଦିଅନ୍ତିନି।
ନା ନା।
ଓହୋ ରାତିରେ ଆଜି କଣ ଦେବେ ।
ଏତ ଯ ରବର ଅଣ୍ଡା ଦେବେ।
ମାନେ ଗୋଟା ଅଣ୍ଡା ନା ଅଣ୍ଡା ତଳକା ବା।
ନା ଗୋଟା ଅଣ୍ଡା।
ସକାଳେ ଚିକେନ ରାତିରେ ଅଣ୍ଡା ଭଲ ଭଲ ଖାଇବେି ଆଉ କଣ ।
ଏ ସେ ତ ଚାଲଛି ଆଉ।
ଉ ହୁଁ ଆମ ଚୁଟି ଆଜି ସ୍ପା କରିଛି ଚୁଟି ଧୋଇଛି ଆଜି।
କରିଛି ମନା ଘରେ। ଏ ଘରେ ଗୋଟେ
ପାଖରେ ସବୁ କିଏ ବା।
ଏ ମୋ ସାଙ୍ଗ ମାନ ସବୁ ଆସିଛନ୍ତି ଆଉ।
ହୁଁ ହୁଁ।
ଆଉ କଣ ପ୍ରୋକ୍ଟଜେକ୍ଟ ଫୋଜେକ୍ଟ ଏକଜାମ ସବୁ କେବେନା ନହିଁ ସେ ସବୁ
ନାଇଁ ସେ ସବୁ ସେ ସବୁଏକ୍ସଜାମ ହେଇନି ଏ କିଛି ହେଇନି ହବ ଆଉ।
ଓହୋ ଏଡେ କୋଉ ମାନେ ଆଉ କେତେ ବର୍ଷ ରହିଲା ପଢା ପଢି?
ତୁ ଯଦି ନ ଆସିବୁ କହିଲା ହୁଁ ନାଇଁ ଆଉ ଦି ବର୍ଷ।
ଓହୋ ଏଇଟା ତାହେଲେ ଫା ଚାରି ବର୍ଷ ଅଛି ଟୋଟାଲୀ
ହଁ। ହଁ। ହଁପା ହଁ।
ହଉ ଆଉ
ତୋର କଣ ହେଲା
ମୋର କିଛି ହେଇନି ଯାହା ହବ କହେଇନି କିଛି କୁଆଡୁ କିଛି ଆସିନି ଆଇିଲ ଜଣା ପଡିବ ଆଉ
କିଏ ବା ହଉ ଆଉ
ହଉ ଆଉ ରାଖୁଛି ଆଉ ହଁ ହଁ